ହଲୋ ହ୍ୟାଲୋ ହ୍ୟାଲୋ
ହଁ କୁହ
କଣ କରୁଚ
ଏଇମା ବସଉଥିଲି ଆଉ
ଆଉ କଣ ହବ ରୁଟି ନା ଭାତ
ଡାଲମା ବସଉଛି ପୁରୀ ଭାଜି ଆଉ ସାଙ୍ଗକୁ ଆଉ
ଆଛା
ଆଉ
ହୁଁ ହୁଁ ଇଥ ଡେଲି ଲାଇଫ ରୋଷେଇ ଆଉ ଡେଲି ଲାଇବି ରୋଷେଇ ରାତି ପାଇଲେ ରୋଷେଇ ରାତି ହେଲେ ବି ରୋଷେଇ ସବୁବେଳେ ରୋଷେଇ ଆ ମୋର ଏଡେ ଭଜା ହେସ ହେଲାଣି ଡାଲି ବସେଇଛି ରୁଟି ବେଲୁଛି ଆଉ କଣ ଆଉ ଲଞ୍ଚ କଣ ବନେଇଥିଲ ଖରା ବେଳେ କଣ ବନେଇଥିଲ
ସେ ଡାଲମା କରିଥିଲରି ଆଉ କ ହଁ ବଡି ଏମିତି ଗୋଟେ ସନ୍ତୁଳା କରିଥିଲି ଆଉ
ଆଉ ଫ୍ୟାମିଲିରେ କିଏ କିଏ ଅଛନ୍ତି ସବୁ କଝିବ ଆଜି ଗୁରୁବାର ରୁଟି ଭାତ ବଷା ହେଇଛି ଆମର ରୁଟି ଗୁରୁବାର ପାଇଁ କରିଦେଲି
ହଁ ମୁଁ କରିବି ମୋର ଖାଇବି ଝିଅ ଦି ଜଣ
ମୁଁ କହିଲଲି ଫ୍ୟାମିଲିରେ କିଏ କିଏ ଅଛନ୍ତି ଆଛା କେତେ ବର୍ଷର ଲେଖା
ଆମର ମୋର ଦଡି ଆଉ
ହୁଁ
ହୁଁ
ଆଚ୍ଛା ବୟସ କେତେ କୋଉଠି କୋଉଥିରେ କୋଉ ସେକ୍ଟରରେ ଯିବା କରଛି ହଁ
ଆମର
ହୁଁ ହୁଁ
ପୁ
ଝିଅ କୋଉଠି ଜବ୍ କରିୁଛି
ଶିଆ କୋରାପୁଟ ଜୟପୁରରେ ଅଛି ଆଉ
ହଁ ହଁ
ତ ପଢୁଛି ଆଉ ପିଠି କରୁଛି ଆଉ ଆଗେ ପଇସା ଚାଲିଛି ଆଉ ଆଉ ପଅ ବି କରୁଛି ଆଉ
ଆଛା ସବୁ ତାହେଲେ ପଢା କଣ୍ଟିନ୍ୟୁ ସେ ଜବ ହୁଁ ପଢନ୍ତୁ ଭଲ ପାଠ ଆଜିକାଲି ପଢିଲେ ହଁ ହଁ ପାଠ ଆଜିକାଲି ପଢିବା ଦରକାର ଆଉ ଯାହା ନକନ୍ତୁ ପଛେ ପା ପାଠ ପଢ ପଇସା ପଛେ ଖର୍ଚ୍ଚ ହଉ କିନ୍ତୁ ପାଠ ପଢ ନ କହିଲେ ଆଉ କିଛି କହିପାରିବେନି
ନ ପିଲା ଅଛନ୍ତି ପଇସା ପଇସା ଛୁଆ ତାଙ୍କ ପାଇଁ ଆଉ
କଣ କରିବା ଛୁଆ ତ ଛୁଆଙ୍କ ପିଛା ପାଇଁ ଛୁଆଙ୍କ ପାଇଁ ତ ଦୁନିଆ ଟା ପଇସା ଯେତେ ରୋଜଗାର ହବ ସବୁ ଛୁଆଙ୍କ ନାଁରେ ରଖୁ ତାଙ୍କର ନାଇଁ ତ ସବୁ ସଂସାର ଟା ଆଉ ଆଉ କଣ କହୁଛ ଆଉ
ଛଆମାନାନଙ୍କ ପାଇଁ
କଣ କହିଲ
ଆଉ ତ ଆମ ପୁଅଝିଅ ସବୁ କଣ କରୁଛନ୍ତି କେତେ ବଡ ହେଲେଣି କଣ କରୁଛନ୍ତି
ପୁଅ ଝିଅ ଛୋଟ ଛୋଟ ଏଇ ଜଣେ ପାଞ୍ଚ ବର୍ଷ ଜଣେ ଚାରି ବର୍ଷ ସେ ଝିଅ ଟା ଯାଇଛି ଟିଉସନ ପୁଅ ଟା ଶୋଇକି ଉଠୁନି ପଝଛନ୍ତି ଜଣା ହୁଁ ଛୋଟ ଛୋଟ ଦି ଜଣ ହଁ ଶାଶୁ ଶଶୁର ଯାହା ଦେଲୁ ଆଉ ଜଣେ ଝିଆରୀଟି ଅଛି ଆଉ ବାପା ମା ମା ନାହାନ୍ତି ଚାଲିଗଲେଣି ବାପା ଅଛନ୍ତି ବାପା ଅଛନ୍ତି ଆଉ ଶାଶୁ ଶ୍ୱଶୁର ଅଛନ୍ତି ଆଉ ଯା ଦେବ ବାପା ହ ଦେହ ଭଲ ଅଛି ସେଠି ଏଇଟା ଜଷ୍ଟ କଥା ହଉଥିଲି ବାପାଙ୍କ ସହିତ ଏଇ ହଜ ବାପାଙ୍କ ଦେହ ଭଲ ଅଛି ଏଇ ଜଷ୍ଟ କଥା ହଉଥିଲି ଏଇ ଭଜା ବସଉଥିଲେ କଥା ହଉଥିଲେ ବାପାଙ୍କ ସହିତ ଆଉ ତମର କିଏ କିଏ ଅଛନ୍ତି ହଁ ବାପା ଭଲ ଅଛନ୍ତି ସେ ଫୋନ କରନ୍ତି ସବୁଦିନ ବାପା ଆମେ ନକ ବାପା ସବୁଦିନ ଫୋନ କରନ୍ତି ଏ ବୋହୁ ଗଲା ଦିନରୁ ବାପା ସବୁଦିନ ଫୋନ କରିବେ କ ତମେ ତୁ ବୁଲୁ ବଲି ଗଲ ବାପା ନହେଲେ ସବୁଦିନ କରନ୍ତି ସେ ସାନ ଭଉଣୀ ଟା କରେ ସାନ ଆମ ଭାଇ ଭଉଣୀ ତିନି ଜଣ ସାନ ଭଉଣୀ ଟା ବି କରେ ଆଉ ବାପା ବି କରନ୍ତି ଫୋନ୍ ମୁଁ ଟିକେ ବ୍ୟସ୍ତ ଥାଏ ସବୁବେଳେ ଗାଡି ଘଡା ଅଛି ବୋଲି ଟ୍ରାକ୍ଟର ଫ ଛୁଆ ଛ ଛୁଆ ମୁଁ ଟିକେ ସବୁବେଳେ ଫୋନ କରିପାରେନି ବାପା କରନ୍ତି ସବୁବେଳେ
ଓ ହୋ
ଆଉ ତମର ଫ୍ୟାମିଲି କିଏ କିଏ
ଆମର ତ ଶାଶୁ ଶ୍ୱଶୁର ଚାଲିଗଲେଣି ଦିଜଣ ହଁ ଆମ ତିରିଶ ଜଣ ଆଉ
ଓହୋ
ଆମେ ପାଞ୍ଚ ଜଣ ଫ୍ୟାମିଲି ଆଉ
ଛୋଟ ଫ୍ୟାମିଲି ଆଉ
ହଁ ଛଟନି ଛଟ କଣ
ଅଳ୍ପ ଲୋକ
ଝିଅ ଝିଅ ଦି ଜଣ ପୁଅଟେ ଆଉ ଆଉ ଛୋଟ କଣ ତାଠୁ ଛୋଟ ଆଜିକାଲି ତ ଗୋଟିଏ ଲେଖାଏ ପିଲା ସବୁ ହଉଛି ଆ
ଚାହୁଁଛନ୍ତି ଆଜିକାଲି ଗୋଟେ ଲେଖା ପିଲା ଚାହୁଁଛନ୍ତି ଚାହୁଁଛନ୍ତି ଆଉ କଷ୍ଟ ସହିପାରିବନି ଆଗ ଆଗ ଭଳିଆ ଲୋକ ଆଉ ଷ୍ଟ୍ରଙ୍ଗ ଅଛନ୍ତି ନା ଏବେ ଏବେକାର ସମସ୍ତେ ନର୍ଭସ୍ ଆଗ ଭଳିଆ ଷ୍ଟ୍ରଙ୍ଗ ନାହାନ୍ତି ଆଗ ଭଳିଆ ଷ୍ଟ୍ରଙ୍ଗ ନାହାନ୍ତି ଆଜି ଜଷ୍ଟ ଜଣଙ୍କ ସାଙ୍ଗଙ୍କ ସହିତ କଥା ହଉଛନ୍ତି ତା ସାନ ଫୁଲେ ଜଷ୍ଟ ଏବେ ଏବେ ବାହା ହେଇଛି ତାର କନସିଭ କରିଛି କି ଯାଇଥିଲା ଡକ୍ଟର ଦେଖିବାକୁ ଯାଇଥିଲା ସିଏ ତାର କଣ କରୁଛ ସିଏ ବହୁତ କପଳା ପିଲାଟେ ପତଲା ପିଲା ଟେଉ ସିଏ ଟିକେ ବହୁ ନର୍ଭସ ସି ଆଜି ଫୋନ କରିଥିଲା ମତେ ସାଙ୍ଗଟା କହିଲଲା କହନା କହନା ଆଉ ସେ ବ୍ୟସ୍ତ ହଉଛି ଦେିଲ କଣ କରିବି କଣ ନାନୀ କଣ କରିବି ସ ଏତେ ବ୍ୟସ୍ତ ହେଇଯାଉଛି ମାନେ ସେ ବ୍ୟସ୍ତ ହବା ସେ ସିଚୁଏସନ ଟା ସେଇଭଳିଆ ସେ ବ୍ୟସ୍ତ ହବ ଆଉ ତୁ କହିଲେ କଣ ହବ ସେ ସିଚୁଏସନ ଟା ସେଇ ଭଳିଆ ସେ ସେଇ ସେଇ ଷ୍ଟେଜ ଯେତେବେଳେ ସେ ଯିବ ସେ ଆପେ ଆପେ ସବୁ ଜିନିଷ କରିବ ସେ ଷ୍ଟେଜୁ ଗଲେ ସେ ଆପେ ଆପେ ସବୁ ଜିନିଷ କରିବ କିନ୍ତୁ ତାଙ୍କ ସାନ ଭଉଣୀଙ୍କର ସେ ଯେଉଁ ମୋ ସାଙ୍ଗ ଯେିଏ ତାଙ୍କ ସାନ ଭଉଣୀଙ୍କର ଏବେ ଏବେ ଜଷ୍ଟ କନଫ୍ୟୁ କରିଛି ସେ ଆଜି ଡକ୍ଟର ଦେଖିବାକୁ ଯାଇଥିଲା ନା ସେ ସେ ସେଥିପାଇଁକା ସେ ଫୋନ କରିଥିଲେ ଏଥ ସେଇ କଥା କହିଲା ପଚାରିଲା ଯାଇଛି ଆଜି ପତଳା ପିଲା ଟିକେ ପତଳା ସେଥିପାଇଁ ସେ ଟିକେ ନର୍ଭସ ହଉଛି ଆଉ ଟିକେ ଟିକେ ପ୍ରୋବ୍ଲେମ ହେଲା କଣ ଏଇ ଯୋଉ କଣି କଣ ତାର ପ୍ରୋବ୍ଲେମ ହଉଛି ସେ ଯୋଉ ତାର ବେବି ରହିଛି କିନ୍ତୁ ତାର ପିରିୟଡ ସେ ପିରିଡ ସେ ଯାଉ ଯାଉ କହିଲା ଆଉ ସିଏ ଟିକେ ନର୍ଭସ ହଉଛି ଆଉ ସେଇଆାକୁ ସେ ଫୋନ କରିଥିଲି ମୁଁ
ସେମିତି ହେଲେ ଟିକେ ଭଲ ଲାଗିବ ଆଉ
ଭଲ ଲାଗିବ ସିଏ ତାପରେ ରିସେଣ୍ଟ ନା ନାହିଁ ଏବେ ଜଷ୍ଟ ବାହାଘର ହୁଁ ସେଥିପାଇଁ କି ସେି ଟିକେ ନର୍ଭସ୍ ହଉଛି ମାନେ ସେ ନର୍ଭସ ହବ ସବୁ ଜିନିଷ ସିଚୁଏସନ ଅନୁସାରେ ସେ ହଣ୍ଡେଲ କରିବ
ପିଲା ଏଲାଗେ ଟିକେ ଜାଣିନାହାନ୍ତି ଚ୍ଛି ତ
ହଏ ବା ସେଥିପାଇଁକା ଆଉ ସେକୁ
ହଁ ସିଏ ତାଙ୍କୁ ଈଶ୍ରା
ଈଶ୍ୱଵର ହଁ ସେ ଈଶ୍ୱଵର ଚାହିଁଲେ ଯାହା କରିବ ସେ ଆଗ ତା ଶାଶୁକୁ ଫୋନ କରିକି ତା ଶାଶୁଙ୍କୁ କହୁଛି ଆଉ ମୁଁ ମୋର ଏଇ ଗୋଟେ ଏଇ ଯାହା ହେଲା ଗୋଟେ ହେଇଯ ମୋର ଆଉ ସେକେଣ୍ଡ ପିଲା ଦରକାର ନାଇଁ ଆସିବୁ ସେ କହୁଛି ତାରି କରୁ ଖାଲି ହୁଁ ନିଶ୍ଚିନ୍ତ ଦେବେ ଭଗବାନ ଯେତେବେଳେ ଦେଇଛି ସିଏ ଆଉ ସେ ଜିନିଷ ଟାକୁ କେମିତି ତାପରେ ଆଜିକାଲି ସବୁ ଆଉ ନର୍ମାଲ ତ ହଉନିଁ ସବୁ ତ ସିଝରି ମୋ ଭଉଣୀର କିନ୍ତୁ ନର୍ମାଲ ହେଇଥିଲା ହେଲାଣି ପୁଅ ଟା ଦି ବର୍ଷର ତାର କିନ୍ତୁ ନର୍ମାଲ ହେଲା
ହଁ
ଆଉ ଏଇ ହଉଛି କଷ୍ଟ ସହିପାରିବା ଦରକାର ଆଉ ଆଉ କଣ କହୁଛୁ ରଜର କୁଆଡେ ଯାଇଥିଲ ବଲାବୁଲି
ଏଇତ ଡକ୍ଟର ମାନ ତ ସେ ସବୁ ସିଜରିଂ କରିଦଉଛନ୍ତି
ହଁ ହଁ ଆଜିକାଲି ପ୍ରାୟତଃ ସିଜନିଂ ଆଉ ନର୍ମାଲି କାଇଁ ପ୍ରାୟ ବହୁତ ରେୟ ନର୍ମାଲ ହଉଛି ମୋ ଭଉଣୀର କିୁ ନର୍ମାଲ ହେଲା ସେ ଟିକେ ଯୋଉଦିନ ମତେ ଫୋନ କରି ଜଷ୍ଟ କଥା ହଉଥିଲା ସେଇଦିନ ସେଇ ରାତି ତାର ହେଲା ନମାଲ ମେଡିକାଲ ଯାଇଥିଲା ନର୍ମାଲ ହେଇଛି ଆଉଇ ତ ନର୍ମାଲ ଆଉ ପିଲା ଚାହୁଁନାହାନ୍ତି ଆମେ ଏତେ କଷ୍ଟ ସହିପାରିବୁ ନା ସେଥିପାଇଁ କି ସେି ଆଉ ନର୍ମାଲ ସବୁ ଚାଁ ନିଜବେ କିଛି ଜଣା ପଡିବନି ଦେବେ ସାଙ୍ଗେ ସାଙ୍ଗେ ହେଇଗଲା ବଳିଳେ ଜଣା ନାହିଁ ପଛରେ ଏତେ କଷ୍ଟ ସେ ଗଛଟା କହିହବନି ଆଉ କଣ ରଥଯାତ୍ରା କୋଉଠିକି ଯିବ ଦେଖିବା ପାଇଁ? ହ୍ୟାଲୋ। ହଁ। ହ୍ୟାଲୋ।
ଆଉ କଣ କୁହ?
ହ୍ୟାଲୋ।
ହ୍ୟାଲୋ।
ହୁଁ।
ତିନି।
ବ୍ୟସ୍ତ ବୋଧେ ନା କଣ ସେଇ ରୋଷେଇ ବାଷ କରୁଛ। ନଟରଧାଉଛି।
କ ଆଉ।